ଏଠାକୁ ଶୁଭା ଯାଉଛି। ଏଠାକୁ ଶୁବା ଯାଉଛି। ଭାଇ ନମସ୍କାର। ଆମ ପର୍ବପର୍ବାଣିରେ ଚକୁଳି ପିଠା, ଏଣ୍ଡୁରି ପିଠା, ଆମର ଯୋଉ ଓଡିଶାରେ ଯେ ଯେତିକି ପର୍ବ ପର୍ବାଣି ରେ ଚକୁଳି ପିଠା, ଏଣ୍ଡୁରି ପିଠା କାକରା ବ ଗୁଡିଏ ଜିନିଷ ହୁଏ।
ଆଜ୍ଞା ଆଜ୍ଞା। ମୁଁ ତ ଖାଇଛି ବୋହୁତ୍। ଆପଣ ତ ଖାଇଥିବେ ନା?
ହଁ ମୁଁ ବି ଖାଇଛି।
ଆଜ୍ଞା। ଆଉ ଆପଣଙ୍କର ରଜ ପ ଆପଣ ରଜ ପର୍ବ ପାଳିତ ହୁଏ ନା ନାଇଁ?
ହ ରଜ ପର୍ବ ତ ପାଳିତ ହୁଏ। ଆପଣଙ୍କ ଆଉ ଗୋଟେ କଥା କହୁଛି ଆପଣ ଶୁ
ଶୁଣନ୍ତୁ କୁହନ୍ତୁ। କହୁନାହାନ୍ତି କ
ଆପଣଙ୍କ ବଡ ବଡ ଭାତା ଯିଏ ଅଛନ୍ତି ସେବେ ବାହା ଆମର ଯୋଉ ଶିଢିର ପାହାଚ ଯୋଉ ଓଳାଉଛନ୍ତି। ଆଉ ଆପଣଙ୍କର ଏବଂ ବଡ ବୋଉ ସେ ଛାତ ଉପରେ ବସି ଅଛନ୍ତି। ଆପଣ ଆପଣ ବୋଧେ ଆପଣଙ୍କ ଚ
ଆପଣ ଆ-ଆଜ୍ଞା ଆଜ୍ଞା। ଆପଣ ତ ଜାଣିଥିବେ ଖରା ଦିନ। ଖରା ଦିନ ଲୋକ ଖାଇ ଦେଇେଇକି ପିଇ ଦେଇେଇକି ଆମର ଏପଟେ ଲାଇନ କଟା ଯାଉଛି ବୁଝିଲେ ନା। ଯାହା ଫଳରେ ବିଦ୍ୟୁତ୍ କଟା ଯାଉଛି। ଯାହା ଫଳରେ ଗରମ ଅତି ମାତ୍ରାରେ ତାପମାତ୍ରା ହୋଉଛି। ସେଥିପାଇଁ ଆମ ଘର ଲୋକେ ଛାତ ଉପରକୁ ସଞ୍ଜ ହେଲା ମାନେ ଛାତ ଉପରକୁ ଆସିଯାଆନ୍ତି କାହିଁକି ନା ସେଇ ଯୋଉ ସୁଲୁସୁଲିଆ ପବନ ଦେହରେ ବାଜେ ବହୁତ ପୁଷ୍ପଲିତ ଲାଗେ। ବା ଆନନ୍ଦିତ ଲାଗେ ବୁଝିଲେ ନା। ଆପଣ ତ ଜାଣିଥିବେ ନା ଆଜ୍ଞା। ଆପଣ କଣ କୋହୁଚନ୍ତି ଆଉ ଆପଣଙ୍କ ଆଡେ କଣ ଖରା ହୋଉନି?
ଆ ଖରା ହୋଉନି ଆପଣ ଯୋଉ ଭଳିଆ ଖରା ହୋଉଚି ଆପଣ ରହିପାରିବେନି। ଆପଣ ତ ଜାଣିପାରୁଥିବେ ଆମ ଏପଟ ଏରିଆକୁ ଯେପ ଆସୁଥିବେ ଆପଣ ଜାଣିପାରୁଥିବେ। କେମିତି କଣ ବର୍ଷା ଖରା ହୋଉଛି।
ଆଜ୍ଞା ଆଉ ଆମ ଆଡେ ଖାଲି ଟିକେ ଖରା ହୋଉଚି ଦିଇ ଦିନ ତାପରେ ତିନି ଦିନି ପୁରା ଭୟଙ୍କର ଖରା ହୋଉଚି ତିନି ଚାରି ଦିନ ପାଞ୍ଚ ଦିନ ପୁଣି ବର୍ଷା ହୋଉଛି ଆପଣ ଆଡେ ସେମିତି ଅଛି?
ହଁ ଆମର ତ ଆମର କାଲି ଆଉ ଦୁଇ ଦିନ ପୂର୍ବରୁ ଆମର ବର୍ଷା ହୋଉଥୁଲା ଆମ ପୁରା ପାଗ ପୁରା ଥଣ୍ଡା ହେଇଯାଇଥିଲା। ଏବେ ଏଇନା ଗରମ ହୋଇଅଛି ଏବେ ଆଜି କାହିଁ ବୋହୁତ ଜୋର ଗରମ ହୋଇଅଛି ସେଥିପାଇଁ ଆମେ ଛାତ ଉପରେ ଆସି ବୁଲୁଚୁ। ଭଲ ଲାଗୁନି ସୁଲୁସୁଲିଆ ପବନ ଦୋଉଚି ସେ ପ-ପବନକୁ ଖାଇକି ଚୋବେଇ ପକଉଚୁ ଆମେ।
ଆଜ୍ଞା ଯାହା ଫଳରେ ଆପଣଙ୍କ ଦେହ ସୁସ୍ଥ ରହୁଥିବ। ନାଇଁ କି?
ହଁ ସୁସ୍ଥ ନିଶ୍ଚୟ ରହିବ। ଆ ସକାଳୁ ଟିକେ ଆମେ ଦଶରୁ ପନ୍ଦର ମିନିଟ ଖରାରେ ବସୁଅଛୁ ସକାଳୁ ସାତଟାରୁ ଆଠଟା ଯଉ ନୂତନ ଖରା ପଡୁଚି ସେ ଖରା ଆମ ଆଖିକୁ ଭଲ ତେଜ କରିଥାଏ ଦେଖିବା ପାଇଁ। ଆମ ଦେହ ଶରୀରରେ ଯେତିକି ସବୁ ବ୍ୟାକ୍ଟେରିଆ ଥାଆନ୍ତି ତାଙ୍କୁ ମାରିବିି ମଧ୍ୟ ଦେଇଥାଏ।
ଆଜ୍ଞା ଖରାରେ ବୋହୁତ ପ୍ରକାର ଭିଟାମିନ ଥାଏ ଯେମିତି ଭିଟାମନ୍ ଡି ଆପଣ ଶରୀରକୁ ବୋହୁତ ଅ ମାନେ ଚିକଣ ବା ସୁସ ସ୍ଥ ରଖିଥାଏ ଯାହାଫଳରେ ଆପଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।
ହଁ ସେଟା ତ ସ ଆପଣ ଯାହା କହିଲେ ତ ଠିକ କଥା କହିଲେ ସତ କଥା କହିଲେ।
ଆଜ୍ଞା ଆଜ୍ଞା ଆପଣ ଯୋଉ ଆପଣ ଜାଣିଥିବେ ତ ଆଳୁ, ଭାତ, ଡାଲିରେ ଅଧିକା ମଣ୍ଡତ ଥାଏ। ଯାହା ଫଳରେ ଦେହରେ ବୋହୁତ ପ୍ରକାରେ କାର୍ଯ୍ୟରେ ଆପଣ ଲାଗିଥାଏ ଯାହା ଫଳରେ ଆପଣଙ୍କୁ ବଳ ବା ଶକ୍ତି ମିଳିଥାଏ। କିଛି କାର୍ଯ୍ୟ କରିବା ପାଇଁ କିଛି କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ଖାଦ୍ୟ ନିହାତି ଆବଶ୍ୟକ ଜରୁରୀ ବୁଝିଲେ ନା? ଯାହା ଫଳରେ ଆପଣଙ୍କୁ ଶକ୍ତି ମିଳିଥାଏ କୌଣସି କାର୍ଯ୍ୟ କରିବା ପାଇଁ। ଆପଣ ତ ଜାଣିଥିବେ ଆପଣ ଖାଦ୍ୟ ଖାଉନାହାନ୍ତି କି?
ହଁ ଆପଣ ଯୋଉ କହିଲେ ଆଳୁ, ଭାତ, ଡାଲି ସେ ତ ଆଳୁରେ ଆମର ଆଳୁ ଭରତା, ଭାତ, ଡାଲି ସେ ଯୋଉ ହୁଁ ଖାଦ୍ୟ ଯେ ଯେକୌଣସି ଯୋଉ ଉତ୍ସାହ ଦିଏ ଆଉ କୋଉ କେଇ ଖାଦ୍ୟ କୋଉ ଖାଦ୍ୟ ଉତ୍ସାହ ସେମିତି ଦେଇ ପାରିବେନି। ଯୋଉ ଖୁସି ଲାଗେ, ଯୋଉ ଆନନ୍ଦ ଲାଗେ ସେ ଖା ରେ ଆଉ କେ କୋଉ ଖାଦ୍ୟ ଆନନ୍ଦ ନାହିଁ। ଆଉ ସେଇ ଆମ ଓଡିଶାରେ ମଧ୍ୟ ସେ ଖାଲି ଭାତ, ଡାଲି, ଆଳୁ ଭରତା, ଓଡିଶା ଲୋକ ଲୋକମାନେ ଯୋଉଠି ବି ଯାଉଚନ୍ତି ସେଇ ଶସ୍ତା ସୁନ୍ଦର ମଜବୁତ ଖାଦ୍ୟ ତିଆରି କରି ଦୋଉଚନ୍ତି ଖାଇ ଦୋଉଚନ୍ତି। ବୋହୁତ ବେଳେ ଆଉ ଓଡିଶା ବାହାରେ ମଧ୍ୟ ଭାତ ଆଉ ଡାଲି ବହୁତ ସମୟରେ କରିକି ଖାଉଛନ୍ତି। ଅଲ ଅଲଗା ଲଗେଇ ଖିଆ ନ କରିପାରନ୍ତୁ କିନ୍ତୁ ଏଇ ଭାତ, ଡାଲି କରିକି ସେ ଡାଲିକି ଜିରା, ଫୁଟଣ ରେ ତେଲରେ ଫୁଟେଇକି ସେ ଭା ଡାଲି ଖାଉଥିବେ ଯଉ ସ୍ଵାଦିଷ୍ଟ ଖାଦ୍ୟ ଆପଣ ତ ଜାଣିଥିବେ ଆମ
ଆଜ୍ଞା ଆଜ୍ଞା ଆଜ୍ଞା ଆଉ ତାପରେ ଆମ ବାରିରେ ଆମେ ଲଗେଇ ଅଛୁ ବାଇଗଣ, ଟମାଟର, କଞ୍ଚା ଲଙ୍କା, କୋଶଳା ଶାଗ ଇତ୍ୟାଦି ଯାହାକୁ ସବୁଜ ରଙ୍ଗର ଶାଗ ଯାହା ଦେହ ପାଇଁ ବହୁତ ଆବଶ୍ୟକ କାହିଁକି ନା ଆଜିକାଲି ଯୁଗରେ ଆମ ଆପଣଙ୍କୁ ଉଁ ସୁସ୍ଥ ସବଳ ନୀଳ ଖାଦ୍ୟ ମିଳିବା ବହୁତ କଷ୍ଟ। କାହିଁକି ନା ଏହା ଦ୍ଵାରା ଆପଣଙ୍କୁ ଶ୍ୱେତସାର ଅଧିକା ବଢି ଥାଏ ଜାଣିଛନ୍ତି ନା ଆପଣ, ଆଉ ଆମ ଆମ ଆପଣଙ୍କ, ଆପଣଙ୍କ ଘର ଆଗରେ ଆ କଦଳୀ ଗଛ ଗୁଡିକ ଥିଲା ଏବେ ଅଛି ନା ଆପଣ ହାଣି ଦେଇଛନ୍ତି ଆପଣ କଣ କହିବେ?
ନାଇ ନାଇ ଏ ସେ ଯୋଉ କଦଳୀ ଗଛରେ ଆମେ ଲଗେଇଥିଲୁ ସେ କଦଳୀ ଗଛରେ ଆମେ ହଣା ହୁଣି କିଛି ହଉନି। ସେ କଦଳୀ ଯେ ଏତେ ବଢିଗଲାଣି ଦୁଇ ଚାରିଟାରୁୁ ପନ୍ଦରଟା ଟା କୋଡିଏ ଟା ହେଇଗଲାଣି ଯେହେତୁ ଅଧିକା ହେଇ ଆମ ମାମା ସେ କଦଳୀକୁ ହାଣି ଦେଇକି ମଞ୍ଜା ତରକାରୀ କରିଦଉଚୁ ଆମ ମ ଅଧିକା ମଧ୍ୟ ଆମ ବନ୍ଧୁବାନ୍ଧବଙ୍କୁ ପଠାଇ ଦୋଉଚୁ।
ଆଜ୍ଞା ଆଉ ଆମେ ଜାଣିପାରୁଚୁ ଆପଣଙ୍କ ଘର ଆଗେରେ ଯୋଉ କଦଳୀ ଗଛଟି ଅଧିକା ମାତ୍ରାରେ ହେଇଚି ବହୁତୁ ଫଳ ତ ଉତ୍ପାଦନ ହଉଥିବ ଯାହା ଫଳରେ ଆପଣ ସେ ଫଳ ଗୁଡିକ କଣ କରୁଚନ୍ତି ବିକ୍ରି କରୁଚନ୍ତି ନା ଘରେ ସବୁ ଖା ଖାଇବା ବ୍ୟବହାର କରୁଚନ୍ତି।
ଆମେ ଆମେ ଯେକୌଣସି ଆମ ଘର ପଡୋଶୀ ମାନଙ୍କୁ ଦେଇ ଦଉଚୁ କିଛି କିଛିଟା ଆଉ ନିଜେ ବି ବହୁତୁ କଦଳୀ ଭଜା କରି ଖାଇଦଉଚୁ ଆଉ କଦଳୀ କେତେଟା ଆମ କିଛି ଦିନ ଅଖାରୁ ବାନ୍ଧି ରଖି ଦଉଚୁ ସେଟା ପାଚି ହଉଚି ଦଶରୁ ଦ ପନ୍ଦର୍ ଦିନ୍ ଭିତରେ ଦୁଇଶ ତା ଭିତରେ ପାଚି ଯାଉଚି ଆଉ ବହୁତ୍ କେତେ ଚୁଡାରେ ଖାଉଚନ୍ତି ଖାଲି ପେଟରେ ଖାଉଚନ୍ତି ଯେକୌଣସି ଯାହା ହେଲେ କଦଳୀ ଖାଇଦେଲେ ଦେହଟା ସୁସ୍ଥ ରହୁଚି। ଦେଶୀ ଖାଦ୍ୟ ହେଇଯାଉଚି। ହଁ ଦେଶୀ ଖାଦ୍ୟ ହେଇଯାଉଚି ଆଉ ଗୋଟେ କଥା ହେଲା ଆମର ଏଇକି ଯେ
ଆଜ୍ଞା।
କଦଳୀ ବହୁତ୍ ଗୁଡ଼ିଏ ସବୁବେଳେ ଆମ ପ୍ରତେକ୍ ଦୁଇ- ଦୁଇରୁ ତିନି ମାସ ଭିତରେ ପ୍ରତ୍ୟେକ ଥର ଆମେ ସବୁ ବନ୍ଧୁବାନ୍ଧବ ମାନଙ୍କୁ ଏ ଦୁଇରୁ ତିନି ଡର୍ଜନ ପଠେଇ ଦଉଚୁ ଯେମିତି ତି ଗୋଟେ ଡର୍ଜନ ବାରଟି କଦଳୀ ସେମିତି ଦୁଇ ରୁ ତିନି ଡର୍ଜନ ଆମେ ପଠେଇ ଦଉଚୁ ସବୁ ବନ୍ଧୁବାନ୍ଧବ
ଆପଣ ଶୁଣନ୍ତୁ କଦଳୀ କି ଆପଣ ଠାକୁରଙ୍କୁ ଅର୍ପଣ କରୁଚନ୍ତି ନା ଖାଉଚନ୍ତି ଖାଲି?
ନାଇଁ ନାଇଁ ଆମେ ଅ ପ୍ରଥମେ ତ କଦଳୀ କାନ୍ଧି ଆସିଲା ମାନେ ଆମେ ପ୍ରଥମେ ଠାକୁରଙ୍କୁ ଅ ଅର୍ପଣ କରିଦଉଚୁ ଦୁଇ ରୁ ତିନିଟା ତାଙ୍କ ପାଇଁ ଠା ଠାକୁ ଠାକୁରଙ୍କ ପାଇଁ ଗୋଟେରୁ ଦୁଇ ଡର୍ଜନ କାଢିକି ଆମେ ଅଲଗା ସାଇଡ୍ ରଖିକି ମୁଁ ଠାକୁର ଘରେ ଟଙ୍ଗେଇ ଦିଏ ଦଉଚି ହେଲା ସେ ଯଉ ଟଙ୍ଗେଇ ଦଉଚି ସେଇଥିରୁ ଗୋ ଗୋଟେ ରୁ ଦୁଇଟା ପ୍ରତ୍ୟେକ ଦିନ ଆମେ ଖାଦ୍ୟ ଦଉ ଠାକୁରଙ୍କୁ।
ଶୁଣନ୍ତୁ ଆମ ଘର ଆଗରେ ଗୋଟେ ଛୋଟିଆ ଗାଡିଆଟେ ଅଛି ତା ଗାଡିଆ ନାଁଟି ଆମର କଳା ମାନେ ପଙ୍କ୍ ପଙ୍କ ଗାଡିଆ ଦେଇଚନ୍ତି ବୁଝିଲେ ନା ସେ ଗାଡିଆରେ ବହୁତ୍ ମାତ୍ରାରେ କଉ ମାଛ ଗୁଡିକ ଅଛନ୍ତି। ବୁଝିଲେ ନା ଯାହାକି ବର୍ ଆଜ୍ଞା-ଆଜ୍ଞା, ଯାହାକି ବର୍ଷା ଟିକେ ହେଲେ ମାନେ ସେମାନେ ରୋଡ ଉପରକୁ ଉଠି ଆସନ୍ତି। କଉ ମାଛ ଗୁଡିକ ବୁଝିଲେ ନା କଉ ମାଛଗୁଡିକ ରୋଡ ଉପରକୁ ଉଠିଯାଏ ଯାହା ଫଳରେ ଆମେ ଲଣ୍ଠନ ଧରିକି କଉ ମାଛଗୁଡିକ ବ୍ୟାଗରେ ଭର୍ତ୍ତି କରୁ।
ହଁ ମୁଁ ଶୁଣିଅଛି ଶୁଣନ୍ତୁ ମୁଁ ଶୁଣିଅଛି କି କୁଆଡେ କଉ ମାଛ ହରିକା ଗଛ ଉପରେ ବି ଚଢି ଯାଆନ୍ତି? ମୁଁ ଶୁଣିଚି ବହୁତ୍ ଲୋକଙ୍କଠୁ। ଶୁଣିଛି ବହୁତ ଲୋକଙ୍କୁ ବଡ ଲୋକଙ୍କୁ ବି କହିଛନ୍ତି ଆମ ଏଇ କଥା ‌ପା କି କଉ ମାଛ ଗଛ ଉପରୁକୁ ବହୁ-ତୁ ମାନେ ଆ ଶୀଘ୍ର ପା ଆସାମରେ ଚଳିଯାଆନ୍ତି ହଁ।
ଚନ୍ତି ଆ ଆମେ ଆପଣ ଦେଖିଥିବେ କି ନାଇଁ ଆପଣ ଆମ ଗ୍ରାମକୁ ଆଇଲେ କେବେ ଆପଣଙ୍କୁ ଦେଖେଇବି କଉ ମାଛ ଗୁଡିକ ଉଁ ତାଳ ଗଛକୁ ବହୁ ଉପରକୁ ପୁରା ଚଢି ଯାଆନ୍ତି ଯାହା ଫଳରେ ବୁଝିଲେ ନା?
ହଁ।
ତାଳ ଗଛ ଉପରକୁ ଚଢି ଯାଆନ୍ତି, ଆପଣ ଟିକେ ଦୂରେଇ ଆସନ୍ତୁ ସିଏ କଥା କହୁଚନ୍ତି କିଏ ଶୁ ଉ ଅସୁବିଧା ହଉଚି।
ଏଠି କିଏ କଥା ଆପଣ ହଉଚନ୍ତି ଏଠି କାଇଁ କଥା ହଉଚନ୍ତି ଏତେ ଜୋର୍ ପାଟିରେ।
ଆଜ୍ଞା-ଆଜ୍ଞା ଆଉ ଶୁଣନ୍ତୁ, ଉଁ-ଉଁ-ଉଁ ଯାହାକି ପଙ୍କରେ ସେ କଉ ଗୁଡିକ ଅତି ସ୍ଵାଦିଷ୍ଟ ଲାଗେ ବୁଝିଲେ ନା କଉ ମାଛ ଝୋଳ ଆମ୍ବୁଲ ପକେଇକି ରାନ୍ଧିବା ଦ୍ଵାରା ବହୁତ ଟେଷ୍ଟ୍ ଲାଗେ ବା।
ହଁ-ହଁ, ହଁ ଆପଣ ଠିକ୍ କଥା କହିଲେ ଆମର
ଆପଣ-ଆପଣ-ଆପଣ ଆମ ଘରକୁ କେତେବେଳେ ଭ୍ରମଣ ହିସାବରେ ଆସନ୍ତୁ ଭ୍ରମଣ କରି ଆପଣଙ୍କୁ ନିହାତି କଉ ମାଛ ଦିନେ ଖୁଆଇବି। ବୁଝିଲେ ନା କଉ ମାଛ ସ୍ବାଦ ବହୁତ୍ କଉ ମାଛ ଆପଣଙ୍କ ଦେହ ପାଇଁ ବହୁତୁ ଉଁ-ଉଁ ସୁସ୍ଥକାର ହିତକାର। ଆପଣ ଖାଇଲେ ଜାଣିପାରିବେ, ଆପଣ କେବେ ଆସୁଛନ୍ତି, କହୁନାହାନ୍ତି?
ଶୁଣ ଆପଣ କେବେ କଉ ମାଛ ଅଧିକ ମାତ୍ରାରେ ଧରନ୍ତୁ। ତା ଅଳ୍ପ କିଛି ଧରନ୍ତୁ କି ଯେ ଯେତେ ଧରନ୍ତୁ, ଆପଣ ଡାକ୍ ଆମକୁ ଡାକନ୍ତୁ, ଆମେ ଆପଣଙ୍କୁ ଅ ଆପଣଙ୍କ ଘରକୁ ଭ୍ରମଣ କରିବାକୁ ଯିବୁ, ଆଉ ମଧ୍ୟାହ୍ନ ଭୋଜନ ବି ଖାଇକି ଆସିବୁ ଆପଣଙ୍କ ଘରେ। ଆଉ ମୁଁ ବି ମୁଁ ଦେଖିଚି ଶୁଣୁନାହାନ୍ତି ମୁଁ ଦେଖିଛି ଆମ ଦେବୁନନା ଟିକେ‌ ଖାଦ୍ୟ ତିଆରି କରନ୍ତି ମୋ ମାଆ ହେରିକା ଯୋଉ କଉ ମାଛରେ ଖାଦ୍ୟ ତିଆରି କରନ୍ତି ସେ ବହୁତ ସ୍ଵାଦିଷ୍ଟ ଲାଗେ। ଆମ୍ବୁଲ ପକେଇ ସବୁ ପ୍ରକାର ଖାଦ୍ୟ ତିଆରି କରନ୍ତି।
ଆଜ୍ଞା-ଆଜ୍ଞା, ଆଉ ଆମ ଉଁ-ଉଁ ଆମର ଉଁ ବରଗଛରେ ବିରାଟକାୟ ମ ମହୁମାଛି ବର୍ଷା କରିଚି ବୁଝିଲେ ନା, ଆପଣ ହୁଁ ମହୁମାଛି ମହୁ କେବେ ଖାଇଛନ୍ତି ନା ନାଇଁ? ଦେଶୀ ମହୁ ଆପଣ ଖାଆନ୍ତୁ ଦେଶୀ ମହୁ ଖାଇବା ଦ୍ଵାରା ଆପଣଙ୍କର ଉଁ ଶକ୍ତି ବଢିଥାଏ। ରୋଗ, ରୋଗ ପ୍ରତିଶୋଧକ ଶକ୍ତି ବୁଝିଲେ ନା, ଯାହା ଫଳରେ ଆପ୍ ଆପଣ ବହୁତ ରୋଗରୁ ବଞ୍ଚିତ ହେଇପାରନ୍ତି, ବୁଝିଲେ ନା।
ହଁ-ହଁ, ଆପଣ ଠିକ୍ କଥା କହିଛନ୍ତି।
ଆପଣ ଆପଣ ଆସନ୍ତୁ, ଆପଣଙ୍କୁ ଆମେ ନିହାତି ଭାବରେ ସବୁ ଜାଗା ବୁଲେଇବୁ ଆମ ଯାହା ଆମ ଘର ପାଖରେ।
ପୁଅ ଙ୍କର ଏବେ ମ ମୁଁ ଆପଣଙ୍କ ଘର ପାଖରେ ଏବେ ଗୋଟେ ମହୁ ମରା ହେଇଥିଲା ମୁଁ ଶୁଣିଚି ବହୁତ୍।
ଆଜ୍ଞା ଆଞା ଆଞା, ଆଜ୍ଞା ବହୁତ୍ ବଡ। ଆକାରରେ ହେଇଥିଲା ଯାହା ଫଳରେ ଆମେ ମାରିଥିଲୁ, ମହୁମାଛି ଟି। ମଉମାଛି ଫେଣା ରେ ବହୁତ୍ ପାଞ୍ଚ ଛଅ ଲିଟର ରୁ ଅଧିକ ମାତ୍ ମାତ୍ରା ରେ ଏଁ ଏଁ ମହୁ ବାହାରିଥିଲା, ତା ଫଳରେ। କୁ ଆମେ ଆମ ଖଞ୍ଜା ଯାଙ୍କ ବଣ୍ଟନ କରିଥିଲୁ ଖଞ୍ଜା ଲୋକ ଅ ଅତ୍ୟନ୍ତ ଖୁସି ହେଇଥିଲେ ବୁଝିଲେ ନା। ଆପଣଙ୍କ ପାଇଁ ଆ ଆପଣ କେବେ ଆସନ୍ତୁ ଆମ ଘ, ଆଜ୍ଞା ଆଜ୍ଞା।
ଆପଣ ଖଞ୍ଜା ରେ ରଉଛନ୍ତି, ଆପଣ ଖଞ୍ଜା ରୁ ଆପଣ। ଘଂ ଘର ଚାରିକର ଯେତିକ ସବୁ ରହୁଚନ୍ତି ପଡୋସି ତାଙ୍କୁ ଆପଣ ଦେଇପାରିବେ। ହେଲା, ହଉ, ଆଉ କୁହନ୍ତୁ।
ଏ ଯୋଉ ଶୁଣନ୍ତୁ, ଆପଣ କେବେ। ଆପଣ ଆସନ୍ତୁ, ଆପଣଙ୍କୁ ଆମ ଘର ଆଗରେ। ବର ଗଛରେ ବିରାଟା କାୟା ମହୁ ଫେଣା ହେଲେ୍ ବୁଝିଲେ ନା।
ହୁଁ।
ମୁଁ ନିହାତି। ଆମ ଲୋକ ପାଖ ଆଖ ଲୋକଙ୍କୁ ଡାକିକି ମହୁ ମା, ମା ହଁ ମହୁ ଫେଣା ମାରିକି ଆପଣଙ୍କୁ ନିହାତି ଆପଣଙ୍କୁ। ଏକ କ କିଲୋ ବା ଦୁଇ କିଲୋ ଦେବି। ଆପଣ ନିହାତି ଘରକୁ ନେଇକି ଯିବେ, ଘରେ ସମସ୍ତିଙ୍କି ଖୁଆଇବେ ବୁଝିଲେ ନା।
ହଁ ଆମେ ତ ସମସ୍ତଙ୍କୁ ଦବୁ। ପ୍ରତ୍ୟେକ ସକାଳୁ ବା ସନ୍ଧ୍ୟା ବେଳେ ସକାଳୁ ତ ଉଁ ବହୁତ୍ କରି ମହୁ ଖାଇଲେ ଆମ ଦେହ ପାଇଁ ହିତ କାର ଓ ସ୍ୱାସ୍ଥ୍ୟ ପାଇଁ ଭଲ।
ଆଜ୍ଞା ଆଜ୍ଞା ଆଜ୍ଞା ହଉ ଆପଣ ଆସ୍ ନ୍ତୁ କେବେ ଆସନ୍ତୁ ଆପଣଙ୍କୁ ଦେବି ଆ ଟିକେ ରହୁଛି, ଆମର ଟିକେ। କାମ ଅଛି।
ହଉ ରଖି ପାରନ୍ତି ଧନ୍ୟବାଦ।